ହ୍ୟାଲୋ ହଁ। କଣ କରୁଥିଲ? ହ୍ୟାଲୋ।
ହୁଁ କଣ କରୁଥୁଲୁ? ମୁଁ କହିଲି କଣ କରୁଥୁଲ?
ମୁଁ ଏଇବା ବସିଥିଲି ଆଉ ଶୋଇଥିଲି ଗଡୁଥିଲି ଟିକେ ଆଉ।
ଅ ହ।
ତୁ କଣ କରୁଥୁଲୁ?
ହୁଁ ବି ବସିଥିଲି ସବୁ ରୋଷେଇ କରିକି ଆସିଲ। ଆଜି ଟିକେ ଖଟା କରଥିଲା ଆମ୍ବ ଖଟା କରିବ। ମୁଁ ଆମ୍ବ ଖଟା ଖାଲି କରୁଥିଲି ଆମ୍ବ ଖଟା କରିକି ଆସିଥିଲି। ଆଉ ତମେ ଆଜି କଣ ଖାଇଥିଲ?
କିଛି ନାଇଁ ରୁଟି ଚା।
କଣ କରୁଥିଲ? ମୁଁ ପିଠା ଚାହା। ମୁଁ ପିଠା ଚାଆ ତମେ ରୁଟି ଚା। ଖାଲି ପିଠା ରୁଟି ଟା ଅଲଗା ହେଇଯାଇଛି ଆଉ। ଆମ୍ବ ଖଟା। ମୋ ବାପା ମେଞ୍ଚେ କଞ୍ଚା ଆମ୍ବ ଆଣିଥିଲେ ହଁ। କଞ୍ଚ ଆମ୍ବ ଆଣିଥିଲେ ମୁଁ ତାକୁ
କଣ ଆଚାର ନା ଆମ୍ୱ ସରା ନା କଣ।
ଆମ୍ବ ଖଟା ଖାଇବା ପାଇଁ ଭାତରେ। ମୋ ମା କରଚି ଯେ ଭୋଣ୍ଡା ଫୁଲା ତରକାରୀ ଯା ଦେଇ ଦେ। ଭଣ୍ଡା ଫୁଲ ତରକାରୀ କରିଥିଲା ମୁଁ ତ ସେଗୁଡା ଖାଏନି। ସେଇଥିପାଇଁ ମୁଁ କହିଲି ଖଟା ପୁରା କଂସା ରେ କଂସେ ଖ ଟା ହେଇଚି।
ଆଉ କଣ ତୋର ହେଇଲା ଭଲ ଆଜି ପୁରା ହାମ୍ପୁଡିିକି ଖାଇବୁ ଖରାବେଳେ।
ଖରା ବେଳେ କଣ ଆଇଟମ ଆଜି?
ଏ ସେଇ କଣ ହଉଛି ଭଣ୍ଡା ମଣ୍ଡା ପୁର ଆଉ କଣ କରି ତରକାରି କଣ ଦେଇଚି ପୂଜା ଆଇଚି। ଖଟା ହେଇଛି ଆଳୁ ସିଜା ହେଇଛି ଛୁଇଁ ତରକାରୀ ତମର ଆଜି କଣ ରୋଷେଇ?
ଆମର ଆମର କଣ କରିଛନ୍ତି ମୁଁ ଜାଣିନେଇ। କଣ ଛୁଇଁ ତରକାରୀ ଆଉ।
କୁନ୍ଦୁରି ଭଜା।
ଉଁ ହୁଁ।
ତୁମର ବଢ଼ି-
କଣ କଣ।
ତମର ଡେଲି ଖାଉଛ ଆଉ ବଟ୍ ଆମର ଗରିବ ଲୋକ ଆମର।
ତମର ବୋଧେ ବେଶୀ ଇଏ।
ଚାଲନା ଯିବା କୁଆଡେ ବୁଲିକି ଆସିବା।
ଚାଲୁନ
ଖରା ଗରମ ହଉଛି ବୋଲି ଜମା ଇଚ୍ଛା ହଉନି ତମ ଆଡେ ପାଗ କେମିତି?
ତମ ଆଡେ ଖରା ଗରମ ହଉଛି। ଆମ ଆଡେ ଖରା ଗରମ ହବନି, ଏଇଟା ତ ଖରାଦିନ ଚାଲିିବ।
ଖରାଦିନ ବା ଗଲାଣି, ବର୍ଷା ଦିନ ଆସିଲାଣି ରଜ ସରିଲାଣି। ତଥାପି କଣ କେଜାଣି ଖରା ହଉଛି।
ତଥାପି ଯାହା ହେଲେ ବି ଅଛି ନା ନାଇଁ
ଆସ ସତ ମୁଁ ରୁମ ରୁ ବାରିଆଡେ ଯାଇଥିଲି। ଟିକେ ପବନ ଟିକେ ନାହିଁ ଟୋଟାଲି ଖରା
ମୁଁ ପ୍ରାୟ ଦିନ ଆଠଟା ବେଳେ ଦାନ୍ତ ଘଷିବାକୁ ବାହାରିଲି ଖରାପ ପଡୁଥିଲା ଆ କହିଲି ଖରା ମାନେ
ଶୁଣିବ ନା
ମୁଁ ସକାଳ ଆଠଟା ବେଳେ ଦାନ୍ତ ଘସିବାକୁ ବାହାରଥିଲି ଖରା ଟିକେ ଉପରେ ପଇଲା ଓଃ। ଖରା ପରା ଦିନ ପରା ଭଳିଆ ତାତିିଲା ମାନେ
ହୁଁ ହୁଁ
ଜିମି ଆଜି ଚାରିଟା ବେଳେ ଟିକେ ବ୍ୟାଟ ନେଇକି ଆସିମି ସକାଳୁ ଉଠି।
ହଉ
ହଁ ସେଇ
ହୁଁ ହୁଁ
ହୁଁ କଥାବାର୍ତ୍ତା ହଉଛୁ ବସିକି
ହୁଁ
ହଁ ମପା ମପି କଲୁ ରୁମ୍ ପୋଲରୁ ଆସିଲେ ଜିମୁ ଯାଇକି ଆସି ମୁୁ କାଲି ପକେଇବି। ମିଟର ପିଛା ପଡୁଛି ହଁ ଅଛି ସହେ ତେର ଟଙ୍କା ବାର ଟଙ୍କା କୋଡିଏ ଟଙ୍କା ଯାଏଁ ଅଛି ଅଠର କୋଡିଏ ଟଙ୍କା ଯାଏ ମିଟର
ହୁଁ ତମର କେତେ ମିିଟର?
ଭଲ ମୋଟା ଫୁଟ ରଣ ଭଲ ମଟ ର ଭଲ ମୋଟାର ଆଣିଲେ ହେଟା ଅଠର କୋଡିଏ ଟଙ୍କା ପଡିବ ମାନେ ଯେତିକି ଯୋଉ ହିସାବରେ ତମେ ଦେଖିକି ଆଣିବ ସେଇ ହିସାବରେ ସାନା ପା ଯୋଉଟା ପକେଇଛନ୍ତି ସେଟା ତେର ଟଙ୍କା ମିଟରକୁ।
ହଁ ହଁ
ହୋଇ ମୁଁ କବାଟ ଯୋଉଠୁ ରଡଟା ମାନେ ଯୋଉଠୁ ଇଏ କ ହୁଏ ସେପଟ ଟା ଫାଙ୍କା ଅଛି ଏପଟେ ଯୋଉଠୁ ଧରିକି ଟଣା ହୁଏ ସେଇପଟ ସାଇଟି ତଳଟା ଲାଗିଯାଉଚି ଆଉ ବର୍ଷାଦିନ ହେଲା ବେଳକୁ ସେ ଅଧିକ ଫୁଲିିଯିବ। ପୁଣି ଆହୁରି ଲାଗିବ ମାନେ ଏମିତିରେ ଲାଗୁନି। କିନ୍ତୁ ଏଇ ବର୍ଷା ଦିନ ହେଲେ ଆ ସେଇଟା ଫୁଲି ଯାଏ କବା ଟା ଫୁଲିଯାଏ ଟିକେ ଫୁଲିଗଲେ କାଠ କବାଟ ଫୁଲିଗଲେ ସେ ଲାଗିଯିବନି କି ତଳ। ସେଇଥିପାଇଁ ଡରମାରୁୁଛି ମାନେ ମୋଟର ଆଣିଲେ ପୁଣି ଯଦି ଲାଗିବ ସିଏ ପୁଣି ଗୋଟେ ଇଏ ହଜାରରେ।
ନା ମ କିଛି ହବନି।
ହଁ ପତଳା କାର୍ବୋର୍ଡ ଟାଇପ ର ରହୁଛେ।
ଦେଖିବା ଆମର ଦଶ ଦଶ ନା ଦଶ ବାର ଦିନ ପେପର ହିସାବରେ ମାନେ ଦସ ଦସ ଦସ ମାନେ ଶହେ ଫୁଟ ହେଲେ ହେଇଯିବ ଶହେ ଫୁଟ କହୁଚି ସହେ ମିଟର।
ଆସୁଛି ସେଇ ହିସାବରେ ଆଣେ ହେଇଯିବ ସେଠି ଗଲେ ତ ଆମର। ରୁମ୍ ଅନୁସାରେ ତମେ ସେତିକି ମିଟର। ତୁ ମାପ କରିକି ନେଇକି ଯାଇଥିବ ହେଟୁ ସେଇ ହିସାବରେ କାଟିକି ନେଇକି ଆସିବ। ଥାକରେ ପକେଇମି ଗୋଟେ ତଳେ ପକେଇମି।
ଆ କାନ୍ଥରେ ପକେଇଦଉନୁ।
ନା ଥାକ ଚାରିଟା ପକେଇଦମା।
କାନ୍ଥରେ ପକେଇଦିଅ ସେଟା ନୂଆ ହେଇଯିବର।
ନା କାନ୍ଥରେ କଲର ଅଛି ନା କାହିଁ ଏଇନା ଗୋଟେ ପକେଇମି ତଳଟା କୋତରା ହେଉଚି।
ହୁଁ
ତମର ପକଉନା? ଭଲ ଲାଗେ ଦି ହଜାର ଭିତରେ ଖର୍ଚ୍ଚ ହେଇଯିବ ହା ପଳେଇ ଆସିବ ଦିଇ ହଜାର ତ ପରେ ଦି ଦଜାର ଉପରକୁ ଯିବା
ହ ।
ଉଁ?
ହଁ।
ହଁ ପକାେଇଚ ଭଲ ଲାଗିବ।
ଏମିତି ରେ ତଳେ କଣ ଆ ଇଏ ପ୍ଲାଷ୍ଟର ଖାଲି ରହିଲା ବେଳକୁ ମାନେ ଖାଲି କଲର୍ ହେଇ ରହିଲା ବେଳକୁ ଧୂଳି ଫୁଳି ଇଏ ସିଏ ମାନେ ଅଧା ଯେତେ ବି ଝାଡେ ଯେତେ
ସେ ହଁ କେ ଦେଲେ ବି ଭଲ ଦେଖାହବ ଗୋଟେ ନୁଆ ଲୁକ ଆଉ। ହଁ
କିଛିସୁବିଧା ନାହିଁ।
ହୁଁ ପକେଇଚ ତ ଭଲ ହବ
ହଁ।
ମାର୍ବଲ୍ ହେଇଚି ନା।
ହଁ ସେଇ ମାର୍ବଲ୍ ଟାଇପ୍ ର ଲାଗିବ। ଡୁପ୍ଲିକେଟ୍ ମଡେଲ୍ ଟା ଆଉ।
ଉଁ,
ମୁଁ କହିଲି ଏ ଡୁପ୍ଲିକେଟ୍ ୱାଟର୍ ପ୍ରୁପ୍ ବି ପାଣି ପଡିଲେ କିଛି ନାହିଁ। ଏଟା ଏକଦମ ଭଲ।
ହଁ।
ଆ ଟିକେ ଡର ମାରଛି, କବା ଟା ଆ, ନଲେ ଗୋଟେ ସାଇଡ୍ ଟାଣିିଲା ବେଳକୁ ଠିକ ଜଷ୍ଟ ଟା ଚାଖେଣ୍ଡେ ଭଳିଆ ଗ୍ୟାପ୍ ହବ ମାନେ କବାଟ ଯୋଉ ଫିଡିଙ୍ଗ ପାଖରୁ।
ମାନେ?
ଏବେ ଲାଗୁନି ଏଇ ବର୍ଷା ଦିନରେ ଲାଗିବ। ବର୍ଷା ହେଲେ ଫୁଲି
ହଁ ଏଇ ଯେ ବର୍ଷା ହେଲେ ଫୁଲିଯିବ କବଟା ନା।
ସେଟାକୁ କାଟିବ ତାହେଲେ ତଳ ଟା ରହିଯାଉଚି ନା ପୁରା ପ୍ଲେନ୍ ଏଟା କୋଉଟି ମେସିନ୍ ପଶିବ ନା କଣ ପଶିବ କି। ଛି କାଟି ହବନି।
ଏ କାଟିବ ନାହିଁ ନା କଣ?
ମାନେ ଟିକେ ସାଇଜ୍ କରିଦେବେ, ସେତିକି ବି ହେଇପାରିବ, ପୁରା ଉଁ, କାନ୍ ତଳ ଟା ଟୋଟାଲି ଫ୍ଲୋର୍ ରହୁଛି ତାପରେ କବାଟ କଣ କେତେ ଗ୍ୟାପ୍ ଟୋଟାଲି ଗ୍ୟାପ୍ ହଉନି ହେଲେ ପଠଉନ
ଛାଡ ଯା ହବ ଦେଖାଯିବ।
ମୁଁ ଦେଖେ
ହଁ
ଘର ପାଖେ କନେ ଦଉଛି।
ଆଁ,
ତୁମେ କହୁଥିଲ ବା ଘର କରିଥାନ୍ତ? ହ୍ୟାଲୋ।
ହଁ।
ତୁମେ କହୁଥିଲ ବା ଘର କରିଥାନ୍ତ?
ଅ, ହଁ ଘର ଅଛି କଣ ଅଛି କରିବା ସେଟା ର ଥୋଡି ନା ମୁଁ କହିପାରିବି। କଲା ଲୋକ ସେ ଜାଣିଥିବେ ମୁଁ କହିଲେ କଣ ହବ। ଅଛି ଦେଖିବା ଆର ବର୍ଷ ଆଡୁ ହବ ତ ଯା ହେଲେ, ନହେଲେ ହବନି।
ହୁଁ।
ଆଜି ନହେଲେ କାଲି ହବନି। ସାଙ୍ଗେ ସାଙ୍ଗେ ତ ନ ପଡିବ ଏ ପଢା ପଢି ଯାହା ହେଲେ ବି ମୁଁ କହିଲି ଏବେ ପଢାପଢି ଯାହା ହେଲେ ବି ସେଥିରେ ଏବେ ଅ, ଅଢେଇ ଲକ୍ଷ ତିନି ଲକ୍ଷ ଭଳିଆ ଯିବ ଯାହା ହେଲେ ବି।
ପଢୁଛି।
ଆଁ,
ଏତେ କଣ ପାଇଁ?
ହଁ ଆଉ କଣ ଏମ ସି ଏ, ଏମ ବି ଏ କୋର୍ସ ଆଉ କଣ ଯୋଉଠି କରିବୁ ସେଇ ଭଳିଆ ପଇସା। ଲକ୍ଷ ତଳକୁ ତ କୋଉଠିି ନୁହଁ, ମାନେ ବର୍ଷକରେ କାଲି କୋର୍ସ ଫି ନେଇଯିବେ ସତୁରି ଅଶୀ ନବେ ଏଇଭଳିଆ ନବେ ଲକ୍ଷ ଉପରେ ପ୍ରାୟ ପ୍ରାଇଭେଟ୍ ଲକ୍ଷେ ଉପରେ କୋଉଠିି, ଲକ୍ଷେ ତଳକୁ ତ କୋଉଠିି ନୁହଁ। ଏମ ବି ଏ ହଉ ଏମ ସି ଏ ହଉ ଯୋଉଠି ବି ଯାହାବି ପଢ଼। ଲକ୍ଷେ ତଳକୁ ତ କୋଉଠି ନୁହଁ।
ହଁ ପ୍ଲସ ଟୁ ହେଇଛି ହଁ ପ୍ଲସ ଟୁ ବି କୋଉଠି ଲକ୍ଷ ତ ତଳକୁ ଅଛି?
ହଁ ଦେଖନ୍ତୁ ଏଟା।
କଟକ ଭୁବନେଶ୍ୱରରେ କରିବୁ ଧରିକି ବାହାର କରେ। ହଁ ସବୁ ଆଡକୁ ପୁଣି ଦେଖିକି ଇ କହିଲ କଲା ଆପଣ ହେ ଜିନିଷ ଟା ଷ୍ଟାର୍ଟ କରିଦେଇଥିବୁ କିନ୍ତୁ ଅଧା ପଡିଥିବ ଅଧା ଖଣ୍ଡିଆ ହେଇଥିବ ଏଗୁଡା କଣ କାମ। ଖାଲି ଇଟା ଦେଇକି ଉଠେଇ ଦେଇଥିବ ପ୍ଲାଷ୍ଟର ଫ୍ଲାଷ୍ଟର କିଛି ନଥିବ କିଛି ନାହିଁ। ଏ ଲାଭ କଣ ସେଇଟା ରହି ରହି ତା ଦେହରେ ଗଛ ଉଠିବ ଘାସ ଉଠିବ। ହଜାର ମଣିଷ ଏଇଟା ଆଉ ଅବସ୍ଥା ହେଇକି ଏଇଟା ରହିବ।
ମୁଁ କହିଲି ଯଦି ଇଟା ଖାଲି ଉଠେଇଦବ ମନେ କର ପ୍ଲାଷ୍ଟର ଫ୍ଲାଷ୍ଟର କିଛି କରିବୁନି ଖାଲି ଇଟା ଉଠେଇଦବ। ଛାତ ପଡଣ ଏଇଟା ଯେମିତି ଭାର ଦେଇକିନା ଅଧା ଫାଲିକିଆ ହେଇଥିବ ସେଇଭଳିଆ ଉଠେଇ ଦେଇଥିବୁ। ସାପ ରହିବ ସେଗୋଟା କରିକି ଲାଭ କଣ ବେକାର ତା ପଛରେ କଣ ଆଉଥରେ ହେଇ ଏମିତି ରାଜସ୍ଥାନ ଆକାପଗା ସେପଟ ସଇଟି। ତାଙ୍କର ଘର ପ୍ଲାଷ୍ଟର ନଥିବ ଖାଲି ଇଟା ଥୁଆ ହେଇଥିବ ଛାତ ପଡିଥିବ। ଗୋଟେ ଘର ଟା ବି ଦେଖ ଯିବୁ ଯେତେବେଳେ ଟ୍ରେନ୍ ଫ୍ରେନ ଦେଖିବୁ ବଢିଆ ଲାଗିବ ଭ୍ୟୁ ଦେଖିବା ପାଇଁ।
ସେଇଟା ବି ଭଲ ଲାଗେ।
ତାଙ୍କ ସେପଟେ ରହୁଛି ଟୋଟାଲ ଖରା ପରା।